ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ ହ୍ୟାଲୋ ଶୁଣାଯାଉଛି।
ଆଜ୍ଞା ଶୁଣା ଯାଉଛି କଣ କରୁଛନ୍ତି?
ବସିଛି ଆଉ ଆପଣ?
ମୁଁ ଗଡୁଛି।
ହୁଁ କଣ ଖାଇଲେ?
ହ୍ୟାଲୋ।
କଣ ଖାଇଲେ?
ସନ୍ଧ୍ୟାରେ ଖାଇଲି ଏଇ ହଁ ଆମେ ଆଉଛ । ହ୍ୟାଲୋ।
କୁହନ୍ତୁ କୁହନ୍ତୁ ମୁଁ ଶୁଣୁଛି।
ମୁଁ ଏଇ ହ୍ୟାଲୋ।
କୁହନ୍ତୁ ଶୁଣୁଛି ମୁଁ।
କଣ ହେଲା ଏତେ ଯୋରରେ ରାଗିକି କହୁଛନ୍ତି।
କିଛି କହୁନାହାନ୍ତି।
ଏପଟେ ଡାକୁଥିଲେ ଘରେ ସେଥିପାଇଁ।
କୁହନ୍ତୁ କୁହନ୍ତୁ।
ମୁଁ ଖାଇଥିଲି ସନ୍ଧ୍ୟାରେ ସେ ବରା ଖାଇଥିଲି।
ଓହୋ ଆଉ ଦିନବେଳେ?
ଦିନବେଳେ ଭାତ ଆଉ ମଟର ଦରକାର।
ହୁଁ। ତମ ଆଡେ କିଛି ଭଲ ଜାଗା ଅଛି ତା ବିଷୟରେ କୁହନ୍ତୁ।
ନାଇଁ ତମେ କୁହ ରଥଯାତ୍ରା ବିଷୟରେ କୁହ।
ମୁଁ ଜାଣିନି କିଛି ଆପଣ କୁହନ୍ତୁ।
ମୁଁ ବି ଜାଣିନି କିଛି।
ଆଉ ତାହେଲେ ଯଉଟା ଜାଣିଛନ୍ତି କୁହନ୍ତୁ।
ନାଇଁ ଆଜି ଆପଣ କୁହନ୍ତୁ ମୁଁ ଶୁଣିବି। ମୋତେ ଦେହ ଦେହ ଭଲ ଲାଗୁନି ତ ମୁଁ ବସିଛି।
ହ୍ୟାଲୋ।
ହଁ ହଁ।
ହଁ କୁହନ୍ତୁ ମୁଁ ଲାଇନ୍ ରେ ଅଛି।
କୋଉ ବିଷୟରେ କହିବି?
ରଥଯାତ୍ରା ବିଷୟରେ କୁହନ୍ତୁ ଯାହା ଜାଣିଛନ୍ତି।
ରଥଯାତ୍ରା ବର୍ଷରେ ଥରେ ହୁଏ।
ହୁଁ।
ଆଉ ତିନି ଠାକୁର ବାହାରନ୍ତି ଏ ମନ୍ଦିରରୁ।
ହୁଁ।
ଆ ତାଙ୍କ ପାଇଁ ରଥ ତିଆରି ହୁଏ ନିମ୍ବ କାଠରେ।
ଆଜ୍ଞା।
କାଠରେ ତାଙ୍କ ପାଇଁ ଚନ୍ଦନ ନିମ୍ବ କାଠର ରଥ ତିଆରି ହୁଏ।
ଆଜ୍ଞା।
ଆଉ ଠାକୁର ଯାଆନ୍ତି ମା ଗୁଣ୍ଡିଚା ଙ୍କ ମନ୍ଦିର କୁ
ମା ଗୁଣ୍ଡିଚା, ଗୁଣ୍ଡିଚା ଠାକୁରଙ୍କର କଣ ହେବେ।
ଭଉଣୀ ହେବେ। ଭଉଣୀ ହେବେକି ମାଉସୀ ହେବେ ମୁଁ ମନେ ନାହିଁ। ଲ ଠିକ୍ - ଆଉ ଭଉଣୀ ହେବେ କି ମାଉସୀ ହେବେ?
ଠାକୁରଙ୍କର ଭଉଣୀ ହେବେ ଏହା ଜାଣିଛନ୍ତି ଆପଣ ନାଇଁ କି?
ଜାଣିନି ଠିକ୍ ସେ।
ଜାଣିନି ଠିକ୍ ସେ କାଇଁ ରହୁଛନ୍ତି ଓଡିଶାରେ। ପଳେଇ ଯାଆନ୍ତୁ ଓଡିଶା ଛାଡିକି।
ତାପରେ ଠାକୁର ପଳେଇ ଆସନ୍ତି ପୁଣିଥରେ।
ମା ଗୁଣ୍ଡିଚା ଠାକୁରଙ୍କର ମାଉସୀ ହେବେ କଣ ହେବେ ମାଉସୀ ମା। ସେଥିପାଇଁ ମାଉସୀ ମା ମନ୍ଦିର କୁହାଯାଏ। ନହେଲେ କଣ ନହେଲେ ଜାଣିବା କଥା। ଓଡିଶା ରହୁଛନ୍ତି ଓଡିଶାର ସଂସ୍କୃ ବିଷୟ ଜାଣିବା କଥା। ଜଗନ୍ନାଥଙ୍କ ବିଷୟ ଜାଣିନାହାନ୍ତି ଆଉ କଣ ହାଲୋ।
ହଁ।
ଆଉ କୋଉ ବିଷୟରେ ଜାଣିଛନ୍ତି କହିଲେ ଟିକେ ସେ ବିଷୟରେ ପଚାରିବି।
ହୁଁ ଆଉ କୋଉ ବିଷୟରେ ଯା ଆଉ କୋଉ ବିଷୟରେ ମୁଁ କିଛି ଏତେ ଜାଣିନି। ଆଉ ଯାହା ହେଲେ ପଚାରନ୍ତୁ।
ଆଉ କେତେ ଜାଣିଛନ୍ତି?
ଯାହା ପଚାରନ୍ତୁ ମୁଁ ଯଦି କିଛି ଜାଣିଥିବି ତ କହିବି।
ଆଚ୍ଛା ଓଡିଶାର କାଶ୍ମୀର କାହାକୁ କୁହାଯାଏ?
ଓଡିଶାର କାଶ୍ମୀର୍ କୁହାଯାଏ ଆମର ଇଏ କୁ କନ୍ଧମାଳ ର ଆ ନା ଆମର କଣ ସେ ଜାଗାଟା ନା
ହଁ ହଁ ସେ ଜାଗା ଟା କନ୍ଧମାଳ ଜିଲ୍ଲାରେ ହିଁ ଅବସ୍ଥିତ।
ଦାରିଙ୍ଗ୍ ବାଡ଼ି।
ଯାହା ହଉ ସୁନା ପିଲା ଜାଣିଛନ୍ତି ଗୋଟେ କଥା। ଆଉ କହିଲେ ପୁରୀ କୁ କଣ କଣ ସବୁ ନାମକରଣ କରାଯାଇଚି କୋଉ କୋଉ ନାମ ଭାବରେ ପୁରୀ ପରିଚିତ।
ଜଗନ୍ନାଥ ଧାମ।
ହୁଁ ତାପରେ
ଆଉ ମୁଁ ଆଉ ପୁରୀ କୁ
ହୁଁ।
ଜାଣିନି ଆଉ
ଶ୍ରୀ ଶ୍ରୀକ୍ଷେତ୍ର ବୋଲି କାହାକୁ କୁହାଯାଏ?
ଜଗନ୍ନାଥ ଧାମକୁୁକ୍ଷତ ବୋଲି କହ ପୁରୀକୁ ପୁରୀ ନୁହଁ ସେଟା
ଆଉ?
ବୌଧରେ ଥିବା ଜଗନ୍ନାଥ ଠାକୁରଙ୍କ ଯୋଉ ସ୍ଥାନକୁ କୁହାଯାଏ ଶ୍ରୀକ୍ଷେତ୍ର।
ହଁ ତ ସେ ପୁରୀ ପୁଣି ତ କୁହାଯାଏ ଶ୍ରୀକ୍ଷେତ୍ର ବୋଲି ଆଉ କଣ ସ୍ଥାନ ପୁରୀ ପୁରୀ ଜିଲ୍ଲା ଟାକୁ ହିଁ ଶ୍ରୀକ୍ଷେତ୍ର କୁହାଯାଏ ବୁଝିପାରଲ।
ହଁ।
କିଛି ନ ଜାଣିକି ଆଇଲେ କଣ ରୋଷେଇ କରଚ?
ସୋୟାବିନ ଆଳୁ ତରକାରୀ ଆଉ ଭାତ
ଘରେ ସବୁ ଭଲ ଅଛନ୍ତି?
ନ୍ତି
ଆଜ୍ଞା ବାପା ମା କୁଆଡେ ଗଲେ?
ବାପା ମା ଗାଁ ରେ ଅଛନ୍ତି। ଆଉ ମୁଁ ଘରେ ଅଛି।
କେନ୍ତି ଆପଣ ଯାଇନାହାନ୍ତି?
ଗାଁ ଅଛ ସେ କୌଣସି ନିଜ କାରଣରୁ କୌଣସି ଗୋଟେ ଅଲଗା କାରଣ ବର୍ଶତଃ ଯଦି ଗାଁରେ ହିଁ ଅଛନ୍ତି। ଘର ଭିତରକୁ ପଶିବେ ନାହିଁ।
ଆଛା ଆପଣ ତାହେଲେ ଘରେ ବି ଏକୁଟିଆ ଅଛନ୍ତି।
ଆଜ୍ଞା।
ଘର ଜଗିକି ବସିଛନ୍ତି ବୋଧେ ଆଉ ସମ୍ପତ୍ତି ବାଡିିକ ନେଇଯିବେ ବୋଲି ନାଇଁ
ନା ନାହିଁ।
ହଁ ଆଉ ଏବେ କଣ କରୁଚନ୍ତି?
ବସିଚି। ବସିଚି ଏବେ
ପାଗ କେମିତି ଅଛି ଆପଣଙ୍କ ପଟେ
କଣ?
ପାଗ କେମିତି ଅଛି?
ଥଣ୍ଡା ଥଣ୍ଡା ଲାଗୁଛି।
ବର୍ଷା ହେଇଥିଲା କି?
ନା ବର୍ଷା ହେଇନି। ଟିକେ ଦିନ ବେଳେ ବର୍ଷା ଦେଇଥିଲା କିନ୍ତୁ ଖରା ଖରାପ ସହିତ ବର୍ଷା ହୋଇଥିଲା ବହୁତ କମ ସମୟ ପାଇଁ।
ମୌସୁମୀ ଆସିଲାଣି ବର୍ଷା କଣ ପାଇଁ ହଉନି କହିପାରିବ?
ଏ ପ୍ରଭାବ ବହୁତ
ଆଚ୍ଛା। ଆଜ କାଲି ଗଛ ବି କାଟି ଦଉଚନ୍ତି ସେଥିପାଇଁ ବି ବର୍ଷାର ପରିମାଣ କମି ଯାଉଚି।
ଏଲିନ ବଙ୍ଗୋପସାଗରରୁୁ ସୃଷ୍ଟି ହଉଛି। ଯିଏ କିି ଆମର ତା
ସୁନା ପିଲା ଯାହା ହଉ ଜାଣିଚ।
ବଢେଇ ଦଉଛି ଏବଂ ଆ ବର୍ଷାର ପରିମାଣ କମେଇ ଦଉଚି। ଗୋଟିଏ ଆଜି ୟୁ ଗୋଟିଏ ଆଜି ଭି ୟୁଟୁବ ରେ ଭିଡିଓ ଏଁ ରେ ଗୋଟେ ଫଟୋ ଥିଲା।